ହ୍ୟାଲୋ।
ଜୟ ଜଗନ୍ନାଥ ବନ୍ଧୁ।
ଜୟ ଜଗନ୍ନାଥ, କେମିତି ଖବର ତମର? ମୁଁ ଭଲ ଅଛି ବନ୍ଧୁ।
ମୁଁ ମଧ୍ୟ ବହୁତ ଭଲ ଅଛି ‌।
କାଲି ଯାହା ଫଟୋ ପୋଷ୍ଟ କରିଥିଲ ନା, ମୁଁ ଦେଖିଲି ବହୁତ ଭଲ ଲାଗିଲା ସେ ଫଟୋ କାଲି ଯୋଉ ପୋଷ୍ଟ କରିଥିଲ ତମେ।
ହଁ ମୁଁ କାଲି ମହେନ୍ଦ୍ରଗିରି ଯାଇଥିଲି ତ ତ ଆସିକି ରାତିରେ ପୋଷ୍ଟ କଲି।
ସେଟା ମହେନ୍ଦ୍ରଗିରି କେଉଁ ଡିଷ୍ଟ୍ରିକ୍ଟରେ ଆମର ଯାଉଛି?
ମହେନ୍ଦ୍ରଗିରି କୋଉଁ ଡିଷ୍ଟ୍ରିକ୍ଟ ରେ ଯାଉଛି ତ ମୁଁ ଜାଣିନି କିନ୍ତୁ ମୋ ସାଙ୍ଗ ସହିତ ପ୍ରଥମ ଥର ଯାଇଥିଲି ତ ମୋର ମନେ ନାହିଁ ସେ ବିଷୟରେ
ଯଦି ତୁମେ ଜାଣିନାହଁ ସେଇଟା ହଉଛି ଆମର ଓଡିଶାର ଗଜପତି ଡିଷ୍ଟ୍ରିକ୍ଟ। ଯୋଉଟା କୋରାପୁଟର ପାଖାପାଖି ଆସେ।
ଓହୋ, ଏପରି କଥା କି?
ହଁ ତ ସେଠିକି ଯାଇଥିଲ କଣ କଣ ସ୍ଥାନକୁ ଯାଇଥିଲ?
ଆମେ ତ କେବଳ ମହେନ୍ଦ୍ରଗିରି ଯୋଉ ପର୍ବତ ଅଛି ସେଇ ପର୍ବତକୁ ଯାଇଥିଲୁ। ଆଉ ଗୋଟେ ମନ୍ଦିର ଥିଲା। ସେଠି କି ଯିବେ। ସେଠି ଟିକେ ଦର୍ଶନ କରି ତାପରେ ସେଠି ଫଟ ଫଟ ଉଠେଇ ହୋଟେଲରେ ରହି ପୁରା ମସ୍ତ ଖାଇବା, ପିଇବା କରିକି ଆମେ ଆସିଥିଲୁ ଆଉ।
ସେଇଠି ଗୋଟେ ଜୈନ ମନ୍ଦିର ଥିଲା। ତମେ ଯାଇଥିଲ କି?
ହଁ, ହଁ ସେଇ ମନ୍ଦିର କଥା ହିଁ କହିଛି ମୁଁ।
ସେଇଟା ଅକ୍ଚୁଆଲି ମନ୍ଦିର ନୁହଁ। ସେଟା ଜେନ୍ ଜେନ୍ ମାନଙ୍କର ବୁଦ୍ଧ ସ୍ଥାପନା କରିଥିଲେ। ସେଟା ହଉଛି ଆମର ମଙ୍କ ଥିଲା। ଆମର ଯେମିତି ଶଙ୍କରାଚାର୍ଯ୍ୟ ତ ସେଠି ମଙ୍କ ସ୍ଥାପିତ କରିଥିଲେ।
ମୁଁ ଜାଣିଛି ସେଇଟା। କିନ୍ତୁ ସେଇଟା ମୁଁ ମନ୍ଦିର ଏଥିପାଇଁ କହିଲି କାରଣ ଆଉ କଣ ମୁଁ କ- କ ସେଇଟାକୁ କଣ କୁହନ୍ତି ଜାଣିନଥିଲି। ସେଥିପାଇଁ ମୁଁ ମନ୍ଦିର ବୋଲି କହିଦେଲି।
ଆଉ ଏବଂ କୋଉ ହୋଟେଲରେ ତମେ ରହିଥିଲ?
ଆମେ ରହିଥିଲୁ ଶ୍ରୀ ଲିଙ୍ଗରାଜ ହୋଟେଲ ରେ।
ଲିଙ୍ଗରାଜ ବିହାର ହୋଟେଲରେ। ଆଜ୍ଞା, ଠିକ ଅଛି। କେତେ କଣ ପଇସା ସେ ନେଇଥିଲେ?
ସେ ନେଇଥିଲେ ଆମର ଘଣ୍ଟା, ସରି ଘଣ୍ଟାକୁ ତ ନୁହେଁ ସେ ନେଇଥିଲେ ଟୋଟାଲ ମାନେ ଗୋଟେ ଗୋଟେ ଦିନ ପାଇଁ ମାନେ ଚବିଶ ଘଣ୍ଟା ପାଇଁ ନେଇଥିଲେ ସାତଶହ ଟଙ୍କା।
ଏପରି କଥା କି? ଆଉ ଖାଦ୍ୟପେୟ କୋଉଠି କଲ? ତାଙ୍କ ହୋଟେଲ ରେ ଖାଦ୍ୟପେୟ
ଖାଦ୍ୟପେୟ, ଆମେ ଗୋଟେ ହୋଟେଲରେ ଯାଇକି ସେଠି ଖାଇଥିଲୁ। ବହୁତ ମାନେ ଜଣେ ତ ମୋର ସାଙ୍ଗ ଯିଏ ସିଏ ତାର ବିରିୟାନୀ ଖାଇଥିଲା। ମୁଁ ମୋ ର ନାନ କୁ, ଫ୍ରାଇଡ ରାଇସ୍ କୁ, ବଟର ନାନ କୁ ଆଉ ଆମର ବଟର ପନିର।
ଲହୁଣୀ ପନିର।
ହଁ ସେଇ।
ତ ସାଉଦର୍ନ ଓଡିଶାରେ ଆପ ତମେ କୋରାପୁଟ ଯାଇଛ କି କେବେ?
କୋରାପୁଟ ତ କେବେ ଯାଇନି। କି ଯିବାର ପ୍ଲାନିଂ ତ ହେଇନି। ଦେଖାଯାଉ ଆଗକୁ କଣ ହଉଛି ଭଗବାନଙ୍କ ଇଚ୍ଛା।
ଆରେ କୋରାପୁଟ, ମୁଁ ଭାବିଥିଲି ଯେ ସେଇଟା ଖାଲି ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ ବୋଲି। କି ଟ୍ରାଇବଲ ଅ ଏରିଆ।
ନା ନା ତାହା ତ ନୁହେଁ। ଇଣ୍ଡଷ୍ଟ୍ରିଆଲ ଏଲିଆ ଖାଲି ନୁହେଁ। ସେଟା ବୁଲିବାକୁ ବହୁତ ଜାଗା ସେଠି ଅଛି। ବହୁତ କିଛି ଜାଣିବାର ମଧ୍ୟ ଅଛି।
ବହୁତ ପ ପର୍ଯ୍ୟଟକ ସ୍ଥଳ ଅଛି। ବହୁତ ସାରା ବୁଲିବା ପାଇଁ ଜାଗା ଅଛି, ବହୁତ ପାହାଡ। ଲକ୍ଷ୍ମୀପୁର ଘାଟ, ବହୁତ ପାହାଡ ଅଛି। ଦେଓମାଳି ସେଠି ଗୋଟେ ଅନ୍ୟତମ ଜାଗା ପୁରା। ଓଡିଶାର ସ ଯହାକୁ ହାଇଏଷ୍ଟ ପିକ୍ କୁହାଯାଏ।
ହଁ, ହଁ ମୁଁ ଜାଣିଛି, ଜାଣିଛି। ଆଉ ଗୋଟେ କଥା ୟୁବରାଜ ମୋର ବନ୍ଧୁ ଜଣେ ସେ ଭାଇ ଅଛନ୍ତି ସେ କହୁଥିଲେ କି ଯିବେ ବୋଲି ଦାରିଙ୍ଗବାଡ଼ି। କଣ ତମେ ଆମ ସହ ଯିବାକୁ ପସନ୍ଦ କରିବ?
ଯେ କେବେ ସେ ଯିବାକୁ କୋଉ ପିଲା ଭାବିଛନ୍ତି?
ସେ କହିଛନ୍ତି କି ଏଇ ଗୋଟେ ସପ୍ତାହ କିମ୍ବା ଦି ସପ୍ତାହ ମଧ୍ୟରେ। ତାଙ୍କର ଏବେ ଗୋଟେ ପରୀକ୍ଷା ଅଛି ତ ସେ ପରୀକ୍ଷା ପରେ ଯିବୁ ବୋଲି ଭାବିଛନ୍ତି। ଶହେ ଟଙ୍କାରେ ଯିବା।
ଦାରିଙ୍ଗବାଡ଼ି ଶହେ ଟଙ୍କାରେ ଯିବେ?
ଆ ଶହେ ଟଙ୍କା ମାନେ-ମାନେ ହୋଟେଲ ରୁମ୍ ପାଇଁ ସେ ଶହେ ଟଙ୍କା ନେବେ। କିନ୍ତୁ ବାକି କି ଯିବା ଆସିବା ମାନେ କହିବାକୁ ଗଲେ ପାଞ୍ଚଶହ କି ଛଅଶହ ଟଙ୍କା ଭିତରେ ଆମର ହେଇଯିବ ସବୁ କି।
ଖାଦ୍ୟପେୟ ସହିତ ଖାଦ୍ୟପେୟ ସହିତ ମିଶେଇକି କେତେ ଟଙ୍କା ପଡ଼ିବ?
ଖାଦ୍ୟପେୟ ମିଶେଇକି ସବୁ କିଛି, ସବୁ କିଛି ଶହେ ଟଙ୍କା ଭିତରେ ହି ହବ।
ଟୋଟାଲ ବାଟ ଖର୍ଚ୍ଚ ସବୁ ମିଶେଇକି କେତେ ଟଙ୍କା ଜଣକା ଆସିବ ଆଉ କେତେ ଦିନ୍
ବାଟ ଖର୍ଚ୍ଚ ସବୁ ଯଦି ମିଶେଇବ ତାହେଲେ ପାଶହ ରୁ ଛଅଶହ ଟଙ୍କା ହେଇଯିବ।
ଛଅଶହ ଟଙ୍କାରେ କେତେ ଦିନ୍?
ଛଅଶହ ଟଙ୍କା ର କେତେ ଦିନ୍ ତ ଚା ମୁଁ ଜାଣିନାହିଁ ମୋତେ ଲାଗୁଛି କି ଦୁଇରୁୁ ତିନି ଦିନ୍। କାରଣ ସେ ସାହିର ଜଣେ ମାନେ ସମ୍ପର୍କୀୟ ଭାଇ ଜଣେ ସେଇ ତାଙ୍କ ଚିହ୍ନା। ତ ସେଇ ହିଁ ଆମର ସବୁ କିଛି ମାନେ ଦାୟିତ୍ଵ ରଖିବେ ଖାଲି ଯେହେତୁ ଟିକେ କିଛି ଖର୍ଚ୍ଚ ଆମକୁ ଟିକେ ଦବାକୁ ପଡିବ କାରଣ ସବୁ ତ ଆମେ ଯାଇ ମାଗଣ ତ ରହିପାରିବାନି ତେଣୁ
ତେଣୁ ମୁଁ କହିବା କଥା ଖରା ଦିନେ ତମେ କାଇହି ଦାରିଙ୍ଗବାଡିର ଭାବୁଚ ଆମେ ଶୀତ ଦିନେ ଗଲେ କେମିତି ହୁଅନ୍ତା ଖରା ବେଳେ ଗରମ ରେ। ସେଠି ଉଦୁ ଉଦିଆ ଖରାରେ କେମିତି ଲାଗିବ ବହୁତ୍।
ତୁମେ ଟିକେ ତୁମେ ଟିକେ ଗୁଗଲ୍ ରେ ମାରି ଦେଖ ଦାରିଙ୍ଗବାଡି ହଉଚି ଓଡିଶାର ସବୁଠାରୁ ଥଣ୍ଡା ସହର। ସେଠାରେ ଗରମର ପ୍ରଭାବ ଜମା ଜଣା ହିଁ ପଡେନି କାରଣ ସେଠାରେ ସବୁବେଳେ ବର୍ଷ ମାନେ ସେଠାରେ ସବୁବେଳେ ବରଫ ପଡୁଥାଏ।
କିନ୍ତୁ ଭାତା ଆମେ ଦୁଇ ତିନି ଦିନ୍ ହେଲେ ମୁଁ ଯାଇପାରେ ବୋଧେ। କିନ୍ତୁ ଆପଣ କୋଉ ତାରିଖରେ ଯିବାକୁ ଭାବୁଚନ୍ତି?
ସେଇଟା ମୁଁ ଜାଣିନାହିଁ ଏପର୍ଯ୍ୟନ୍ତ ମୁଁ ସାହିଘର କନଫର୍ମ କରିନି ମୁଁ ବାସ୍ ଏମିତି ହି କହିଦେଲି ସେକନ୍ ତମେ ଯେତେବେଳେ କରିବ ମୁଁ ତମକୁ ନିଶ୍ଚୟ କଲ୍ କରିକି ଜଣେଇବି ଠିକ୍ ଅଛି।
ଅ କିନ୍ତୁ କାରଣ ମୋର ଯୋଉ ଓଡିଶାର କୃଷି ବିଭାଗ। ଅ ବିଶ୍ଵବିଦ୍ୟାଳୟରେ ମୁଁ ନାମ ଲିଖିତ କରିବା। ଅପେକ୍ଷା ତ ସେଠି ଗୋଟେ ଆମର ଏଣ୍ଟ୍ରାନ୍ସ ପରୀକ୍ଷା ପ୍ରବର୍ତ୍ତିରେ ମୁଁ ପ୍ରସ୍ତୁତି କରିଚି ତ ଆମର ପରୀକ୍ଷା ରହୁଚି ଜୁଲାଇ ଦୁଇ ତାରିଖ ଆଡ଼ିକି ତ ଦୁଇ ତିନି ଦିନ ଯଦି ହେଲା ମୁଁ ଆପଣଙ୍କୁ ଜଣେଇ ପାରିବି କିନ୍ତୁ ମୋ ଯେହେତୁ ପରୀକ୍ଷା ଅଛି ତ ତା ପାଇଁ ପ୍ରସ୍ତୁତି ଚାଲିଚି ତ ସେଥିପାଇଁ ବି ପାଠ ପଢାପଢି ମଧ୍ୟ ଚାଲିଛି ଓ
ଓହୋ ଏପରି କଥା କି ତେବେ ଆପଣଙ୍କ ପଢା ତ ବହୁତ୍ ଜୋରସୋରରେ ଚାଲିଥିବ ଆଉ ସିଲାବସ ତ କମ୍ପ୍ଲିଟ୍ ହେଇଯିବଣି।
ସିଲାବସ୍ ତ ମୋର କମ୍ପ୍ଲିଟ୍ ହେ ବାକି ଅଛି ପୁରା ଆମର ଏକାଦଶ ଶ୍ରେଣୀର ପାଠ ଯେହେତୁ ଆମ କୋଚିଂରେ ବହୁ ଭଲ ଭଲ ପିଲା ଥିଲେ। ଯୋଉ କିରେ ସବୁଦିନ କଲେଜ କଲେଜ କୋଚିଂ ଆସୁଥିଲେ। ପଢ଼ାପଢି ଭଲ ଥିଲା ତ ସେଇ ଯୋଗୁଁ ଆମ ସିଲାଇବୋସ୍ କମ୍ପ୍ଲିଟ୍ ହୋଇପାରିିନଥିଲା। ସେଇ ଯୋଗୁ ମୋର ଏକାଦଶ ର ଶ୍ରେଣୀର ପାଠ୍ୟ ପୁସ୍ତକରୁ ବହୁତୁ ଅଛି ଟପିକ୍ ବାକି ଅଛି।
ଓହୋ ଏପରି କଥା ତେବେ ତେବେ କିଛି କଥା ନାହିଁ ଆପଣ ଗୁଗଲ ୟୁଟ୍ୟୁବ୍ ଏହାର ସହାୟତା ନେଇ ଆପଣ ନିଜର ପଢ଼ାପଢି ଧ୍ୟାନ ରଖନ୍ତୁ ଆଉ ବହି ନିୟମିତ ଭାବରେ ବହି ମଧ୍ୟ ପଢ଼ାପଢ଼ି କରନ୍ତୁ। ଆଉ ମଟେଷ୍ଟ୍ ବି ଦିଅନ୍ତୁ।
ତ ମୁଁ ଗୋଟେ ବହି ଆଣିଥିଲି ଦୁଇ ହଜାର ପଚିଶ ରୁ ପଡିକି ଅଛି ମମି ମତେ ଆ ପାଟି କରୁଥିଲେ ଯେ ପଢାପଢି କାହିଁ କରୁନ ଏବେ ତ ଏବେ ବି ସତେଇଶ ଦିନ କଣ ଲାଗୁ ତୁମକୁ କମ୍ ଟାଇମ୍ ଅଛି କି ନାଁ ଅଧିକା ଟାଇମ୍ ଅଛି ପଢେଇବା ପାଇଁ କା।
ସତେଇଶ୍ ଦିନି ତ କମ୍ ଦିନ ତ ନୁହେଁ ମାନେ କମ୍ ଦିନ ତ କହିବାକୁ ଗଲେ ସତେଇଶ୍ ଦିନ ବହୁତ୍ କମ୍ ଦିନ୍ ହିଁ ହଉଚି। କିନ୍ତୁ ଫେ ଫେର୍ ବି। ତମେ ଚାହିଁଲେ ନିଶ୍ଚୟ କରିପାରିବ କାରଣ ଯେହେତୁ ତମେ ମାନେ ଦ୍ଵାଦଶ ଶ୍ରେଣୀକୁୁ ପାସ୍ କରିଚ। ତେଣୁ ତମ ପାଇଁ ଏକାଦଶ ଏତେ ବି କିଛି ହବନି କିନ୍ତୁ ସତେଇଶ ଦିନ ତମେ ଯଦି ପୁରା ମନ ଧ୍ୟାନ ଦେଇକି ଯଦି ଯୁକ୍ତ ତମେ ଯଦି ଅଧ୍ୟୟନ ତମେ ଦବ ତେବେ ତମେ ନିଶ୍ଚୟ ସଫଳତା ପ୍ରାପ୍ତି କରିପାରିବ।
ଏଇ ପରାମର୍ଶ ଦେବା ପାଇଁ ଧନ୍ୟବାଦ। ମୋ ପାଖରେ ଓଇଓଡି ବହି ଅଛି ଯେହେତୁ ସେଠୁ ମୁଁ କିଛି ଇମ୍ପୋର୍ଟାଣ୍ଟ ଟପିକ୍ସ୍ ଓ ଚାପ୍ଟରକୁ ବିଷୟକୁ ନେଇ ଅ ଆମର ଯେମିତି ଆମର ରାସାୟନିକ ବିଜ୍ଞାନ ହେଲା କି ଜୀବ ବିଜ୍ଞାନ ପ୍ରାଣୀ ବିଜ୍ଞାନ ହେଲା। କି ଆମର ମ ମ ମ ପିଜୁକୁସୁ ହେଲା। ତ ସେଇ ସବୁ ମଧ୍ୟ ମୁଁ ଉପଯୁ ଯୋଗାଯୋଗ କରୁଚି ବେସିକ ମୋର ହଁ କନସେପ୍ଟ କୁ କ୍ଲିୟର କରିବାକୁ ଚେଷ୍ଟା କରୁଚି ମୋର ଫର୍ମୁଲା ବେଶ ଯେତିକି ଆମର ଯେହେତୁ ଏଟା ଏମିସି କ୍ୟୁ ବେଷ୍ଟ ଆଉ କମ୍ପୁ କମ୍ପୁଟର ଅ ବେଷ୍ଟ ପରୀକ୍ଷା ହବାକୁ ଯାଉଚି ତ ସେଇଥି ପାଇଁକା ମୁଁ ଟ୍ରାଏ କରୁଚି ଯେ କେବଳ ଏବେ ତ ସମୟ ନାହିଁ ମୋର ପାଖରେ ଯେ ସବୁ ଗୋଟେ ଗୋଟେ କରି ବିଷୟ ଏକାଦଶ ଶ୍ରେଣୀର ପଢିବା ପାଇଁ ତ ସେହେତୁ ମୁଁ ସେ ବିଷୟ ରିଲେଟେଡ୍ ବିଷୟ ୱାନ୍ ଶଟ୍ ଟାଇପ ର ଭିଡିଓ ଦେଖି ଠି କି ତ ସେଇଠୁ ମୁଁ ଏମସି କ୍ୟୁ ଭାବୁଚି ପ୍ରାକ୍ଟିସ କରିବି।
ହୁଁ ହୁଁ ତାହା ସେୟା କଲେ ସେୟା ହିଁ ଏବେ କରିହେବ କାରଣ ସତେଇଶି ତ ବହୁତ କମ ସମୟ ଅଛି। ତେଣୁ ସମ ସବୁ ଜିନିଷ କମ୍ପ୍ଲିଟ କରି ବା ଏହା କୌଣସି ମଣିଷ ପକ୍ଷେ ତ ଅସମ୍ଭବ କଥା ତେଣୁ ତମେ ସେୟା ହିଁ କର। ତମ ପାଇଁ ସେୟା ହିଁ ଲାଭଦାୟକ ରହିବ।
ତମେ କଁ ଭାବୁଚ ସତେଇଶି ଦିନରେ ଓ ୟୁ ଟି କ୍ରାକ ହେଇପାରିବ ଯେହେତୁ ଏଥିରେ ନେଗେଟିଭ ମାର୍କ କିଛି ନାହିଁ ଓ ୟୁ ଟି ରେ।
ସତେଇଶି ଦିନେ ତୁମେ ଚାହିଁଲେ ନିଶ୍ଚୟ କ୍ରାକ କରିପାରିବ କିନ୍ତୁ ତମର ସେମିତିଆ ମନୋବଳ ଥିବା ଦରକାର ଏବଂ ପାଠ ବି ପଢିଥିବା ଦରକାର। କିନ୍ତୁ ତମେ ଆଉ ଦିନକୁ ସାତରୁ ଆଠ ଘଣ୍ଟା ଏମିତି ନୁହେଁ କି ସାତରୁ ଆଠ ଘଣ୍ଟା ତମେ ଦିନରୁ ଚାରି ରୁ ପାଞ୍ଚ ଘଣ୍ଟା ପରିଶ୍ରମ କରି ମଧ୍ୟ କି କିନ୍ତୁ ମନ ଧ୍ୟାନ ଦେଇ ପଢିବାକୁ ତମକୁ ନିଶ୍ଚୟ ପଢିବ ତେବେ ଯାଇ ତୁମେ ସଫଳତା ନିଶ୍ଚୟ ପ୍ରାପ୍ତି କରି ପାରିବ।
ତ ସେ ମନୋବଳ ମୋର ଟିକେ ଅ ଆମର ଯେହେତୁ ଆମେ ଏବେ ଅ ଆଧୁନିକ ଯୁଗରେ ଡିଜିଟାଲ ଯୁଗରେ ଅଛେ ତ ତେଣୁ। ମୋର ବହୁତ ଅନ୍ୟ ଅନ୍ୟ ଅ ଯୋଗାଯୋଗ କରିବାର ଯୋଉ ପ୍ଲା ପ୍ଲାଟ୍ ଆମର ରହୁଚି ସେଥିରେ ଟିକେ ମନ ବଳ ମୋର ସେଇଥିରୁ ଖସି ଯାଉଚି ସେଇଟା ଚଲେଇବାର ସେ ଜାତୁ
ସେଇଟା ତ ଏବେ ସବୁଠାରୁ ବଡ ଅସୁବିଧା ତେଣୁ କିନ୍ତୁ ସବୁଠାରୁ ଭଲ ହବ କି ତୁମେ ସେଇ ସବୁରେ ଯଦି ଏବେ ପଶିବ ତୁମେ ଅବଶ୍ୟ ତୁମେ ଏଥିରେ ଉତ୍ତୀର୍ଣ କରିପାରିବ ନାହିଁ ଏଥିରେ ସନ୍ଦେହ ନାହିଁ। ଯଦି ତୁମେ ଚାହୁଁଚ ଗୋଟେ ସଫଳ ବ୍ୟକ୍ତି ହବା ପାଇଁ ଏସବୁ ପାଇଁ ତେଣୁ ତୁମକୁ ଏସବୁରୁ ଦୂରେଇବାକୁ ଅବଶ୍ୟ ପଡିବ। ତୁମେ ଏବେ କିଛିରେ ମୁଣ୍ଡ ନ ପୁରାଇ ତୁମେ ଏବେ ତମେ ନିଜ ପାଠ ପଢାରେ ଧ୍ୟାନ ଦିଅ ଏବଂ ସଫଳ ହୁଅ।
ପଢିବାରେ ଟିକେ ଅସୁବିଧା ହେଉଚି ଯେହେତୁ ଘଣ୍ଟେ ଘଣ୍ଟେ ବସିିକି ପଢି ହଉନି ତ କେମିତି କଣ କଲେ ହବ।
ଏଥିପାଇଁ ତୁମେ ଏ ଆଇ ର ଭୟସ ର ତମେ ସାହାଯ୍ୟ ନେଇପାରିବ ତା ସହ କ ଭାଇ ତମେ ତମ ଡାଉଟ୍ କ୍ଲିୟର କରିପାରିବ ଯଦି ଯଦି ତମକୁ ଫୋନ ରେ କିଛି ଅସୁବିଧା ହେଉଚି ତେବେ ତମେ ତମ ସହପାଠୀ ମାନଙ୍କ ସହିତ ବସିକି ମଧ୍ୟ ବାର୍ତ୍ତାଳାପ କରି ତୁମେ ତମେ ନିଜେ ଡିସ୍କସ୍ କରି ତମେ ଅ ମାନେ ପରୀକ୍ଷା ପାଇଁ ତମେ ପ୍ରିପାରେସନ ତ ବହୁ ବହୁତ ଭଲସ କରିପାରିବ।
ଆରେ ଭ୍ରାତାଶ୍ରୀ ତୁମେ ତ ଜାଣିଚ ମୋ ସହପାଠୀ କିପରି? ଆଉ ଜାଣିଥିବେ ତୌଶିକ ଦାସ କୁ ଜାଣିଥିବେ ତମେ ଓମ୍ ପ୍ରକାଶକୁ ମଧ୍ୟ ତମେ ଜାଣିଥିବ କିପରି ପିଲା ସେମାନେ?
ତାଙ୍କୁ ତ ମୁଁ ଅବଶ୍ୟ ଜାଣିଚି କିନ୍ତୁ ତୁମକୁ ମୁଁ କହୁଚି କି ତୁମକୁ ଏମିତିଆ ସହ ପାଠି ତମକୁ ବନେଇବାର ଅଛି ଯିଏ କିି ତମକୁ ସ ସତରେ ସାହାଯ୍ୟ କରୁଥିବ ଏଇ ପାଠ ପଢା ମାଧ୍ୟମରେ।
ସେମିତି ସହପାଠୀ ଖୋଜିବା ବହୁତ୍ କଷ୍ଟ ପ୍ରଥା ବହୁତ୍ ଗୋ ଜଣେ ଜଣେ ଅଛନ୍ତି ସେମାନେ ମଧ୍ୟ ତାଙ୍କ ପାଠ ପଢ଼ାରେ ବ୍ୟସ୍ତ ରହୁଛନ୍ତି ତ ସେମାନେ ଅଁ ଜଣେଇ ହବ କଣ ନ ହବ
ଏହା ତ ଅବଶ୍ୟ ସତ କଥା କିନ୍ତୁ ସେ ସବ ତମକୁ ଅବଶ୍ୟ ତମକୁ ହିଁ ଏସବୁର କାରଣ ମୁଣ୍ଡ ପୁରେଇବାକୁ ହିଁ ପଡିବ। କାରଣ ଏସବୁ ଆଉ ଆଉ କଣ ହିଁ କରିହବ ତୁମକୁ ସବୁ ନିଜ କରିବାକୁ ପଡିବ ଠିକ୍ ଅଛି କି
ଶେଷରେ ମୁଁ ଗୋଟେ କଥା କହିବାକୁ ଚାହୁଁଛି ତ ତଣୁ ଏବେ ମୁଁ ଆପଣଙ୍କ ସହିତ କଥାରେ ମୁଁ ସମୟ ବ୍ୟର୍ଥ ନ କରିକି ମୋର ଏବେ ଟିକେ ପଢା ପଢିର ସମୟ ଆସିଲାଣି ତ ମୁଁ ଅ ଆପଣଙ୍କୁ ନି ଶ୍ଚୟ ଜଣେଇବି ମୋର କେମିତି ପଢାପଢି ଚାଲିଛି ଅବଶ୍ୟ ଆପଣ ବି ଏଁ ଆମେ ଗୋ ଯେହେତୁ ନୂଆ ଗୋଟେ ଚ୍ୟାନେଲ୍ ଖୋଲିବା ତ ସେଥିପାଇଁ ମୁଁ ଅବଶ୍ୟ ତମକୁ ଜଣେଇବି। ଠିକ୍ ଅଛି ତେବେ ତ ସମୟ ହେଇଗଲାଣି
ହଁ ଠିକ୍ ଅଛି ମୁଁ ଏବେ କଲ୍ ଟି ରଖୁଛି ଠିକ୍ ଅଛି
ଆଜ୍ଞା।